ହାଲୋ ହାଲୋ ହାଲୋ।
ହାଲୋ।
ଶୁଭୁଚି? ହାଲୋ। ହାଲୋ।
ହାଲୋ।
ହଁ ଏଥର ଶୁଭିଲା। ମୋ ଭଏସ୍ ଟା କ୍ଲିଅର ଆସୁଛି ନା?
ହଁ କ୍ଲିଅର୍ ଆସୁଛି ଧୀରେ ଶୁଭୁଛି।
ହଁ ସେଇଟା ଆମ ଆଡ଼େ ଯେଉଁ ବର୍ଷା ଫର୍ଷା ହଉଛି ତ ବୋଧେ ନେଟୱାର୍କ କଣ ଇସ୍ୟୁ ଥିବ ଆଉ।
ହଁ ହଁ ଆଜି ବର୍ଷା ହେଇଛି କି?
ହଁ ପା ବର୍ଷା ତମ ଆଡ଼େ ହେଇନି କି?
ନା ଆମ ଆଡେ ଉଠେଇଥିଲା ପବନ ଦେଲା ପଳେଇଲା ଆଉ।
ପୁଣି ତମ ଆଡେ ଉଠେଇଥିଲା କିନ୍ତୁ ଆମ ଆଡେ ପୁରା ଏତେ ଜୋରେ ବର୍ଷା ହଉଛି କହିବାର ନାହିଁ। ବର୍ଷା ହଉଛି ମୁଁ ଛାତ ଉପରେ ବସିକି ଯୋଉ ସେଡି ଘର ଉପରେ ତମ ସହିତ କଥା ହଉଛି ଆଉ।
ଓହୋ।
ହୁଁ ତ ଆଉ କଣ ମାନେ କେମିତି କଣ ଏଇଖୁଣା କଣ କରୁଥିଲ?
ମୁଁ ବି ଖେଳିବାକୁ ଯାଇଥିନି ଆମ ବଲ୍ ଫୁଟିଗଲା ତ ଆସିକି ବସିଛି ଘରେ।
ଓହୋ ଆଉ ମାନେ ତୁମେ ପଢ଼ାପଢ଼ି ଏବେ କଣ କରୁଛ?
ମୋର ଏଇ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ଚାଲିଛି।
କୋଉଷ୍ଟ୍ରିମ୍?
ମୋର ଜିଓଲୋଜି।
ଓ ମାନେ ସାଇନ୍ସ ବ୍ୟାଗ୍ରାଉଣ୍ଡର?
ହଁ ହଁ।
ଓହୋ। ଆଉ ତାହେଲେ ଆଗକୁ କଣ ଫ୍ୟୁଚର ଫ୍ୟୁଚର ପ୍ଲାନିଂ କଣ ଅଛି ନା କଣ କେମିତି କରିବ ସାଇନ୍ସ ପରେ ବି ଟେକ୍ ଫିଟେକ୍ ନା କଣ ଆଉ କରିବ?
ନା ଏଇ ଡିଫେନ୍ସର ପରୀକ୍ଷା ଦଉଛି।
ଓହୋ ଡିଫେନ୍ସରେ ଭଲ ଲାଗେ ତୁମକୁ ମାନେ ଯେଉଁ ଅ ନେବି ଫେବି ହରିକା ହେଇଗଲା କି କଣ?
ହଁ ମୁଁ ଏୟାର ଫୋର୍ସ ର ଖାଲି ଦଉଛି।
ଓ ଏୟରଫୋର୍ସ ର। ମୁଁ ବି ସାଇନ୍ସ ବ୍ୟାକଗ୍ରାଉଣ୍ଡ ମାନେ ମୋର ଥିଲା କିନ୍ତୁ ମୁଁ ଡିଫେନ୍ସ ଫିଫେନ୍ସ ଆଉ ଏତେ ଆଡ଼େ ମନ ଦେଲିନି ମୋତେ ଭାରି ଡର ମାଡ଼େ ଯୋଉ ଆର୍ମି ଫାର୍ମି ଯୁଦ୍ଧା ଫୁଦ୍ଦା ଏରା ସବୁ।
ତୁମର ଏବେ କୋଉ ଇଅର୍ ଚାଲିଛି?
ନା ମୁଁ ପ୍ଲସ ଟୁ ସାଇନ୍ସ କରୁଥିଲି ତାପରେ ତାକୁ ଛାଡ଼ି କମର୍ସ କଲି। ତାପରେ କମର୍ସ ଦୁଇ ବର୍ଷ କରିୁଛି ତାପରେ ପୁଣି ତାକୁ ଛାଡ଼ିକି ଡିପ୍ଲୋମା କରିୁଛି।
ଡିପ୍ଲୋମା ଓହୋ। ରେଲୱେ ମେଲୱେ ଇଏର ଆଉ।
ହଁ ଡିପ୍ଲୋମା ଇଲେକ୍ଟ୍ରିକାଲରେ କରୁଚି। ମୁଁ ମାନେ ପଢାପଢି ସେମିତି ଅଛି ମୋ ଟୁରିଷ୍ଟ ଲାଇନରେ ଅଛି ତ।
ମାନେ ଏବେ ଯେଉଁ ଫରେନର୍ ଫରେନର୍ ଆସନ୍ତି, ତାଙ୍କୁ ବୁଲାବୁଲି କରେ ସେମିତି ଆଉ କଣ। ତମ ଆଡେ ତମ ଆଡେ ବର୍ଷା ତାହେନେ ହଉ ହଉଚି ନା ହଉନି?
ନା ହଉଛି ଆଜି ହେଇନି ଆଉ।
ନା ବର୍ଷା କଣ ହଉଛି ଜାଣିଚ ନା ଯୋଉ ସେଇଟା ମାନେ ଏମତି ଆମ ଆଡେ ବି ହଉନଥିଲା ଉଠଉଥିଲା ପୁଣି କଣ ଉଠେଇବ ପୁରା ଜୋରେ କିନ୍ତୁ କିଛି ହବନି।
ଏମିତି ହେଉଛି କଥା।
ବର୍ଷା ନହେଲେ ବି ଗରମ ପ୍ରବଳ ବର୍ଷା ହେବ ତାକୁ
ହଁ ଆଉ ତା ଯୋଉ ରଜ ଫଜ କେମିତି କଣ ଗଲା
ରଜ ଏବେ ଆଉ କେଉଁଠି ପାଳନ ହେଉଛି ସବୁ ଘରେ
ସବୁ ଘରେ ବସିଛନ୍ତି, ରଜା ଆଉ କଉଠ ଟିକିଏ ଇଏ କରିଛି।
ଦଦ ରଜ ଫଜରେ କୁଆଡ଼େ ବୁଲାବୁଲି କରିନା?
ହଁ ଗୋଟେ ଜାଗାକୁ ଯାଇଥିଲୁ, ସେ ଲୋକେସନ ଦେଖିକି ଯାଉଛୁ, ଗୋଟେ ଜାଗା ଯିବାର ଥିଲାଉୋଟେ ଜାରୋଇକ ପହଞ୍ଚି
ନା ମ କେଉଠି କଣ କେମିତି
ସିଏ ଭୁଲ ବାଟେ ଫେରେ ଛଅ ଜଣ ଯାଇଥଥିଲୁ, ସିଏ ଚାରିଜଣ ଅଲଗା ଜାଗାରେ, ଆମେ ଦୁଇ ଜଣ ଅଲଗା ଜାଗାରେ
କୋଉଠି ହେଇ ଯାଇଥିଲ କି?
ହେ ଯାଇଥିନୁ ଆଉ, ପାହାଡ଼ ଲାଇନ୍
ଓହୋ। ନା ଏମିତି ଜାଗା ବୁଲିବା ପାଇଁ ରଜ ଟାଇମ ରେ ଭଲ ସମସ୍ତେ ଫ୍ରି ଥାଆନ୍ତି ଆଉ। ଅଲଗା ଟାଇମ୍ରେ ତୁମକୁ ବୁଲାବୁଲି ଭଲ ଲାଗେ।
ହୁଁ ବୁଲା ବୁ
ହଁ ମାନେ ନୂଆ ନୂଆ ଲୋକେସନ୍ ଭିଜିଟ୍ କରିବା ପାଇଁ ଆଉ ତ ତମେ କେ ହଁ ତମେ ଏ କଣ କହୁଥିଲ କି ଭଲିବଲ ଖେଳୁଥିଲ ନା କଣ ଖେଳୁଥିଲା।
ହଁ ଆମର ଭଲିବଲ୍
ଭଲ ଭ ଭଲିବଲ୍ ଖେଳିବା ପାଇଁ
ହଁ
ଆଉ କି ମାନେ କ୍ରିକେଟ ଫ୍ରିକେଟ ଖେଳ ନା ଖେଳନି
ହଁ ସବୁ ଖେଳେ ଭଲିବଲ ଏବେ ଟିକେ ଦିଇ ବର୍ଷ ହେଲା ନିଶା ଚଢଛି ଆଉ।
ନା ଭଲିବଲ୍ଟା ଭଲ ଲାଗି ଅଛି ଆମ ଆଡ଼େ ସବୁଆଡ଼େ କ୍ରିକେଟ୍ ଫ୍ରିକେଟ୍ ଏମିତି ଚାଲେ ଆଉ।
ହୁଁ ଆମର ବି ସେ କ୍ରିକେଟ ଚାଲୁଥିଲା ସେ ଆସ ତ ଦୁ ଚାରଟା ସେଥିାଇ ଟ ଭଲ ଖେ ଷ୍ଟଟ ଆଉ
ଓହୋ ତାହେଲେ ଏମିତି କଥା ନା
ହଁ।
ଆଉ ତ ଏଠି ବର୍ଷା ବର୍ଷା ସବୁଆଡେ ଖାଲି ଆମର ଏଇ ଖେଳ ଦି ଦିନ ହେଲା ବନ୍ଦ ଏଇ ବର୍ଷା ବର୍ଷା ହଉଛି। କିଛି ଠିକ୍ଠିକାଣା ନାହିଁ ଆଉ।
ହଁ ଏଇସଙ୍ଗେ କିଛି ଦିନ ବନ୍ଦ ହେଇଯିବ। ଫେର୍ ଶୀତଦିନ ଷ୍ଟାର୍ଟ ହେବ ଆଉ।
ସୀତ ଦିନ ଟା ଷ୍ଟାର୍ଟ ହେଲା ଭଲ
ହୁଁ।
ଶୀତ ଦିନ ଭଲ ଲାଗେ, ଆଉ ଏ ଯୋଉ ତମ କୋଉ ସିଜନ ଟା ଅଧିକ ଭଲ ଲାଗେ?
ଶୀତ ସିଜନ।
ଓହୋ ମତେ ଶୀତ ସିଜନ, ଶୀତ ସିଜନଟାରେ ଶୋଇବା ଟା ଟିକେ ଭଲ ହବ ଆଉ ବୁଲାବୁଲି କରିବା ପାଇଁ ବି ଟିକେ ଭଲ ଲାଗିବ ଆଉ ଖାଲି ଶୀତଟା ସିନା ହବ ଆଉଁ କିଛି ନାହିଁ।
ଦେହଟା ବି ଟିକେ ଭଲ ଧ ରିବେ ଦୌଡ଼ା ଦୌଡ଼ି ଇଏ ସିଏ
ଦୌଡା ଦୌଡି ସବୁ ଜିନିଷ କରିହବ ଆଉ ଖରା ଦିନେ ଏଇ ବର୍ଷ ତ ଯେଉଁଭଳିଆ ଗରମ ହେଲା କୁହନା
ହଁ ମଝିରେ ହଉନଥିଲା ଏଇ ଲାଷ୍ଟ କୁ ହେଲା
ନା ଆଡ଼େ ତ ଗରମ ଗରମ ଯେଉଁ ୟୁରୋପରେ ଯେଉଁ ସାଙ୍ଗରେ ଅଛନ୍ତି ସବୁ ଫ୍ରାନ୍ସ ଇଂଲଣ୍ଡ ଫିଙ୍ଗଲଣ୍ଡ ତାଙ୍କର ତାଙ୍କର ଆଡେ ପୁରା ମାନେ କହନି ରାସ୍ତା ଫାସ୍ତା ରାସ୍ତା ଯୋଉ ଯୋଉ ଟ୍ରା ନୁହେଁ ନା ଟ୍ରାମ୍ପ ଯୋଉଟା ଟ୍ରେନ୍ ଭଲିଆ ସେ ଟ୍ରେନ୍ ଭଳିଆ ରୋଡ଼ ମଝିରେ ଚାଲେ ହେ ତା ଟ୍ରାଏ କ ସବୁ ମେଲଟ ହେଇଯାଇଛି
ସେ ପିଚୁଗୁଡା ବି ମେଲ୍ଟ ହେଇଯାଉଛି ତାଙ୍କ ପିଚୁଗୁଡା ମେଲ୍ଟ ହେଇକି ଜୋତା ଫୋତା ରେ ଲାଗେ
ନା ତାଙ୍କର ମାନେ ଏଭଳିଆ ମାନେ ହୁଏନା ମୁଁ ବି ଏଇ ଜୁଲାଇ ମାସ ଏଇ ଜୁଲାଇ ଅ ଜୁଲାଇ ଏକ ଦୁଇ ବେଳକୁ ଯାଇଥିଲେ ତାଙ୍କ ଦେଶକୁ ଫ୍ରାନ୍ସ ଯାଇଥିଲେ ସେଠି କିନ୍ତୁ ଶୀତ ହଉଥିଲା ଆଉ କିନ୍ତୁ ଏଭଳିଆ କଣ ପୁରା ଏଇ ଯୋଉ କ କି ଖରା ହେଉଛି ଯେ ଗରମ ହଉଛି ଗ୍ଲୋବାଲ ୱାର୍ମିଂ ଭିଟୁଏ ବା ଆସୁ ସେ ନା ନା ଇଣ୍ଟର୍ନସିପ୍ କରୁନହିଁ ମୁଁ ଏଇ ଟୁରିଷ୍ଟ ଲାଇନ ବୁଲାବୁଲି କରରେ ଯେଉଁ ସାଙ୍ଗରେ ଆସନ୍ତି ମୋର ଚିହ୍ନା ପରିଚୟ ଅଛନ୍ତି ସାଙ୍ଗ କୋଡିଏ ତିରିଶ ଜଣ ବାହାର ଦେଶର ସେମାନେ ଯେତେବେଳେ ଆସନ୍ତି ମୁଁ ତାଙ୍କ ସହିତ ବୁଲାବୁଲି କରେ ଆଉ ତାଙ୍କ ଭିତରୁ ମୋତେ ଡାକନ୍ତି ତମ ଗାଁ ନା ତାଙ୍କ ଗାଁ କୁ କି ତାଙ୍କ ମାନେ ତା ଯୋଉ ମାନେ ଏରିଆକୁ ଡାକନ୍ତି ଆଉ ମାନେ୍ରାନ୍ସ ଫ୍ରାସ ହେଇଗଲା ତାଙ୍କ ଦେଶ ଗୁଡ଼ାକ ହୁଁ ମୁଁ ମୋତେ ଟ୍ରାଭେଲିଙ୍ଗ କରିବା ପାଇଁ ଭାରି ବଢ଼ିଆ ଲାଗେ। ମୁଁ ଦ ମୁଁ ଦ ଆର ମାସଟା ଆଉ ଟ୍ରାଭେଲ ମୋର ଆରମ୍ଭ ହେଇଯିବ।
ଷ୍ଟାର୍ଟ ହେଇଯିବ
ହୁଁ। ସେଇ ଫରେନର୍ ମାନଙ୍କ ସହିତ ବୁଲାବୁଲି ଆଉ ମୁଁ କୁଆଡ଼େ ଏକୁଟିଆ ଆଉ ଯାଏନି
ହୁଁ। ଭିଡ଼ିଓ ଭିଡ଼ିଓ କରେ?
ହଁ ଭିଡିଓ ଫିଡିଓ କରେ
ୟୁଟ୍ୟୁବ।
ହଁ ହଁ।
ହୁଁ।
ଆ ୟୁଟ୍ୟୁବ ରେ ଚେ ଏବେ ନୂଆ ନୁଆଁ ଏମିତି ପକଉଛି ତାପରେ ଆଉ ମୋତେ ଭଲ ଲାଗେ ବୁଲାବୁଲି କରେ ମୋର ଆକ୍ଚୁଆଲି ଗୋଟେ ଡ୍ରିମ୍ ଥିଲା ଯେ ବାହାର ମାନେ କହନି ବାହାର ଷ୍ଟେଟ କୁ ଯିବା ପାଇଁ ତାପରେ ମାନେ ସେଇଠି ଯୋଉ ଭଲ ଭଲ ପୁରା ଫା ଷ୍ଟାର୍ ହୋଟେଲ ହେଲା ଯେମିତି ତାସ ଫାସ୍ ହୋଟେଲ ମାନେ ଛୋଟଛୁଆଁ ବେଳୁ ମାନେ ଡ୍ରିମ୍ ଥିଲା ଗୋଟେ ଆଉ ତାପରେ ଏ ଯୋଉ ଫରେନର ଫରେନର ଯେମିତି ଆସିଲେ ତାଙ୍କ ସହିତ ଏମିତି ବୁଲି ବୁଲାକି ସବୁ ପୁରା ପୂର୍ଣ୍ଣ ପୁରା କରୁଛି ଆଉ
ହଁ ଡ୍ରିମ୍ କୁ ଡ୍ରିମ୍ ମୁଁ ଏପଟେ ରେ ଭିଡିଓ କରିକି ଛାଡୁନି ଭଲ
ହଁ ସେମିତି ତମର କଣ ଡ୍ରିମ୍ ଅଛି?
କଣ ଡ୍ରିମ୍?
ତମର ସେମିତି କିଛି ଡ୍ରିମ୍ ଅଛି କି ଯେମିତି କି କିଛି ଗୋଟେ କୁଆଡେ ଯିବା ଗୋଟେ ଜାଗାକୁ କି ଗୋଟେ ଜବ୍ କି
ହଁ ବୁଲାବୁଲି ମୋର ଏତେ ଡ୍ରିମ୍ ନାହିଁ ମୁଁ ଟିକେ ଏ ଖେଳମେଳ ଉପରେ ଡ୍ରିମ୍ ଆଉ
ହଉ ତାହେଲେ ସ୍ପୋ ଖେଳ ଅଧିକ ଖେଳ ନା?
ହୁଁ ଏଟା କିଛି ଆମ ଷ୍ଟେଟ କୁ ନହେଲେ ବ୍ଲକ କୁ ରିପ୍ରେଜେଣ୍ଟ କରିବା
ହଁ ମାନେ କଣ ଭଲିବଲ ତ ଆମେ ଖେଳୁଛ ତମେ ମାନେ ମାନେ କଉହଲା ମେ ନର୍ମାଲ ଏମିତି ଗାଁରେ ନା ଇମ୍ପ୍ରଭୁ କରିବା ପାଇଁ କୋଉଠି ଆ ଖେଳ ଯାଇଛ?
ନା ଆମ ଗାଁରେ ରେ ବି ଭଲ ମାନେ ଦିଇଟା ବ୍ଲକ ବାଲା ତିନି ଜଣ ସ୍ମାସର ସେଇଗୁଡ଼ଆ ଭଲ ଖେଳନ୍ତି।
ରହ। କେବେ ଯୋଉ ବ୍ଲକ ଫ୍ଲକ୍ କି ଏମତି ଯୋଉ ଏମତି ଖେଳଛ ନା ଡିଷ୍ଟ୍ରିକ୍ଟ ଲେବଲରେ କି ଏମତି।
ହ୍ୟାଲୋ।
ହଁ ହ୍ୟାଲୋ।
ଆ ମୁଁନ ପଠେଇଦବ ବୋଧେ।
ଆଁ।
ନାଁ ଆମ ଗାଁରେ ଭଲ ଖେଳନ୍ତି ସମତେ।
ହଁ ହଁ ନାଇଁ ଖେଳଉରା କଣ ମାନେ? ଆ ସେମିତି ଖେଳିଲେ ବି ଭଲ ଦେହ ପାଇଁ ଫିଟ୍ ଯେ କିନ୍ତୁ ଟିକେ ମାନେ ଭଲ ସେ ମାନେ ଖେଳି ଟିକେ ବ୍ଲକ୍ ଫ୍ଲକ୍ ଲେବଲଟେ ଏଇ ଯଉ ଗଲେଟେ ସେଇଟା ଆଉଟେ ଭଲ ଲାଗେ।
ମୁଁ ଅଣ୍ଡର ସେଭେଣ୍ଟିନ୍ ଖେଳିଛି ଆମ ସ୍କୁଲ ତରଫରୁ ଖେଳିଛି ଆଉ।
ହଉ।
ହୁଁ ହୁଁ।
ତ ତମେ କଣ ମାନେ ସ୍ମାସର ନା ମାନେ କଣ ମାନେ ଯେଉଁ ଭାଲିଡେ।
ହଁ ଅପୋଜିଟ୍ ହିଟର୍।
ଆସିବା ଭଲ ଆଉ। ଭଲି ବଲ ମୁଁ ଆଗେ ଖେ ହଁ ମୁଁ ଖେଳେ କିନ୍ତୁ ଏ ପାଞ୍ଚ ଛଅ ବର୍ଷ ହେଲାଣି ମୁଁ ଛାଡିଦେଇଚି।
ନାଁ ଏତେ ଜାଣିଚ ନା ମୁଁ କଇନି କି ନର୍ମାଲ ଲୋକ ଜାଣନ୍ତିନି ଏତେ।
ନା ନା ଭଲି ଆମର ଏଠି ଖେଳନି। ଭଲି ଶୀତଦିନ ଅଧିକ ଖେଳାଯାଏ ଆମର। ରାତିରେ ବି ଲାଇଟ୍ ଲଗେଇଦେବେ ଯୋଉ। ଆ ଯୋଉ ଲାଇଟ ଲଗେଇଦେଇ ଗୋଟେ ଆଣିଥିଲେ ଗୋଟେ ଖୁଣ୍ଟରେ ଗୋଟେ ଯୋଉ କି ଲାଇଟ୍ ମୋର ମନେ ପଡୁନି। ଲାଇଟ ଲଗେଇଦେବେ ଲାଇଟ ଲଗେଇ ଦେଇକି ତାଙ୍କର ଭଲି ରାତିରେ ଖେଳିବେ।
ରାତିରେ ମଜା ଖେଳିବେ।
ରାତିରେ ଭଲ ଲାଗେ ଦିନରେ ଦିନରେ ଏତେ ହଁ ଚାରିଟା ବେଳେ ଭଲ ଲାଗିବ ଆ ଆମ ଏବେ ତ ସବୁ ମୋବାଇଲ୍ ଯୁଗ ହେଲାଣି ଖେଳ ଫେଳ ଏତେ ଆଉ ଖେଳୁନାହାଁନ୍ତି।
ହଁ ଆମର ବି ସେଇଆ ଆମର ମୁସ୍କିଲରେ ବାର ଜଣ ହଉଛନ୍ତି ଗୋଟେ ହେଇକି।
ହଁ ବା। ଦେନେ ଆଗେ ଯେତେବେଳେ ଟେନ୍ଥ ପଢନ୍ତି ଆମେ ସବୁ ଯେତେବେଳେ ଟେନ୍ଥ ପଢୁଥିଲେ ଯୋଉ ଇଏ କରୁଥିଲେ ଯେତେବେଳେ କେତେ ସବୁ ଖେଳ ଫେଳ ମୋବାଇଲ୍ ନଥିଲା ନା।
ଆର ବର୍ଷ ତ ଆମ ଗାଁରେ ତିନିଟା ଟିମ୍ ହଉଥିଲା।
ହଁ।
ଏ ବର୍ଷ ଆଉ ପିଲା ନାହାନ୍ତି।
କରିବ ସବୁ ଏଇ ମୋବାଇଲ ଫୋବାଇଲରେ ସବୁ ପୁରା ଯାଉଚନ୍ତି ଆଉ କଣ କରିବା।
ହୁଁ। ନୂଆ ଛୁଆ କେହି ଆସୁନାହାନ୍ତି ଆଉ ସେ ବୁଢା କେତେ ଖେଳିବେ।
ହଁ। କଣ କରିବା ଏଇଭଳିଆ ସ୍ଥିତି ଆଉ।
ହୁଁ।
ଆଦମ ମାନେ କଣ ମାନେ ଏଇ ଯୋଉ ତମ ପାଖ ଆଖ ମାର୍କେଟକୁ ତମେ ବୁଲାବୁଲି କରିବା ପାଇଁ ଯାଅ ନା ନା ମୋଷ୍ଟ ଅଫ ଦ ଟାଇମ ମାନେ ଘରେ ରୁହ ଖେଳ ଖେଳ ଇଏ କର।
ନା ବୁଲାବୁଲି ଚାଲେ ସନ୍ଧ୍ୟାବେଳେ ଟିକେ ବୁଲିବାକୁ ଯାଉ ଆଉ ଟାଉନ ଫାଉନ ଏମିତି ବୁଲିବାକୁ।
ହଁ ସନ୍ଧ୍ୟାବେଳେ ତ ଟିକେ ଭଲ ଲାଗିବ ଆଉ ନହେଲେ
ହୁଁ ନନେ ଖରାରେ ବି ବାହାରି ହବନି।
ହଁ ତ ଏକୁଟିଆ ବି କୁଆଡେ ଯିବା ପାଇଁ ବି ଏତେ ବାଗ ଲାଗିବନି।
ନା ଆମର ଏ ଏକୁଟିଆ ବି ହଁ ସତ କଥା କୁଆଡ଼େ ଯିବୁ ଏକୁଟିଆ।
ଏକୁଟିଆ କୁଆଜିବ ସାଙ୍ଗରେ କିଏ ଗୋଟେ ଥିଲେ କି ଦି ତିନି ଜଣ କି ଚାରି ପାଞ୍ଚ ଜଣ ଥିଲେ କୁଆଡେ ଗଲ। ବୁଲିବାକୁ ପଡ଼ିବ ଭଲ ଲାଗିବ।
ଖାଇବ ପିଇବ ବୁଲି ବାଲିକି ଆସିବ।
ହଁ ଆମର ଏମିତି ଡେଲି ଆମେ ପଳଉଛୁ। ଯୋଉ ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ଖାଇବା ପାଇଁ। ଆଉ ତା ସହ ଚାଟ୍ ଫାଟ୍ ଏରା ସବୁ ଗୁପଚୁପ୍ ଫୁପଚୁପ୍ ଖାଇବା ପାଇଁ ସନ୍ଧ୍ୟା ବେଳେ ଆଡେ ସାଡେ ପଳଉଛୁ ଆଉ। ସେଇଟା ଗୋଟେ ଭଲ। ଆଉ ଯୋଉ ଦିନ ମାନେ ବର୍ଷା ହଉଛି ଭାରି ବୋରିଙ୍ଗ ଲାଗୁଛି। ଏଇଭଳି ଆଉ କଣ କରିବା। ଏବେ ତ ସବୁ ତମର ଏକ୍ଜାମ ଫେକ୍ଜାମ ସରିଲାଣି ନା ଏବେ ମାନେ କଲେଜ ଯାଉଛ।
ନା ଏକ୍ଜାମ ଏଇ ସରିଲା ଏଇ ରେଜଲ୍ଟ ଏଇ ଦି ଚାରି ଦିନ ହେଲା ବାହାରିଲା।
ଅହୋ କୋଉ ଭଳିଆ ରହିଲା ରେଜଲ୍ଟ ଭଲ ନା ଆଉ କଣ?
ହଁ ସେ କେତେ ସେଭେନ ପଏଣ୍ଟ କେତେ ସିଜିପିଏ ରହିଛି ମୁଁ ତ ଯାଣିନି ଏଥର ଫାଷ୍ଟ ଦେଲି।
ହଁ ହଁ।
ହୁଁ ହୁଁ।
ଘରେ ବସି ବସିକା ବୋରିଙ୍ଗ ଲାଗୁନି?
ନା ମୁଁ ତ ସକାଳେ ଖେଳିବା ପଳାଏ ଚାରିଟା ବେଳେ ଖେଳିବା ପଳାଏ ସବୁବେଳେ ଆମର ଖେଳ ଏଠି।
ତାନେ ବୋରିଂ ଲାଗିବନି
ସକାଳେ କ୍ରିକେଟ ଚାରିଟା ବେଳକୁ ଭଲିବଲ୍।
ସେମିତି କଲେ ତ ବୋରିଙ୍ଗ ଲାଗେନ ଆଉ ନହେଲେ ଏଇ ଯୋଉ ମୁଁ ତ ମତେ ଭାରି କିନ୍ତୁ ଏକ୍ଚୁଆଲି ଘରେ ବୋରିଂ ଫିଲ୍ ହଉଛି ସବୁ ଛୁଆଦାଆର ସାଙ୍ଗ ଦାଆର ସବୁ ଜବ୍ ଫବ୍ କିଏ କୁଆଡ଼େ ପଡ଼ିଲା ଆଉ ଖେଳପତ ବନ୍ଦ। ପଡ଼ିଆ ସେମିତି ବର୍ଷେ ହେଲା ଫାଙ୍କା ପଡ଼ିଛି କିଏ ଖେଳୁ ନାହାଁନ୍ତି। ତାପରେ ଆଉ ବୁଲାବୁଲି ଅହିଖୁନା କେହି ଟୁରିଷ୍ଟ ବି ଆସିନାହାନ୍ତି। ଆର ମାସ ନା ଏଇ ମାସଟା ଏଇ ଜୁଲାଇ ଲାଷ୍ଟ ବେଳକୁ ଗୋଟେ ଫରେନର ଟେ ଆସିବ। ଭଲ।
କାରଣ ନା ଆସିବ ତୁମ ମାନେ କେଉଁଠି ତମ ହୋମ ଟାଉନକୁ ଆସିବ ବୋଧେ।
ହଁ ଆମ ଘରକୁ ବି ଆସେ।
ହଁ ହଁ ତା ସାଙ୍ଗେ ସବୁ ସାଙ୍ଗ ହେଇଯାଇଛି ଆଉ ଫଣ୍ଡେ
ଆଉ ସିଏ କଣ୍ଟାକ୍ଟରେ ଚିହ୍ନା ପରିଚୟ ହେ ସାଙ୍ଗ ସେ ବହୁତ ପୂର୍ବରୁ ମାନେ ଏମିତି ବାଙ୍ଗାଲୋରରେ ତ ଆଗେ ମାନେ ଏମତି ଜବ ଫବ୍ କରେ ସେଇ ଟାଇମ୍ ରେ ଅ ସିଏ ଗୋଟେ ଫରେନର ସହିତ ଚିହ୍ନା ହେଇଥିଲା ତା ସହିତ ସବୁଆଡ ବୁବୁଲି କରେ ରାଜ ସ୍ତାନ ଫାଜସ୍ଥାନରେ ସେଇଠି ମୋର ଗୋଟେ ଅଟୋମେଟିଲି ଗୋଟେ ଚିହ୍ନା ହେଇଗଲା ଆଉ।
ହୁଁ।
ସମସ୍ତଙ୍କ ସହିତ ଚିହ୍ନା ହେଲା ମୋର ସେଇଠି ବହୁତୁ ସାଙ୍ଗ ବି ବନିଗଲେ। ହଉ ତାପରେ ୟ
ସିଏ ଏପଟକୁ ଆଇନେ ତୁମେ ତାଙ୍କ ସେଲ୍ଫ ଗାଇଡ଼ି ସିଏ ତୁମେ ସେପଟୁ ଗଲେ ସିଏ ତୁମର ସେଲ୍ଫ୍ ଗାଇଡି।
ହଁ ହଁ ସି ହଁ ତାର ସିଏ ଏପଟେ କଣ ଆସନ୍ତି ମୁଁ ତାଙ୍କୁ କଣ ଗାଈ ମୁଁ ମୁଁ ମୁଁ କୋଉ ଜାଗା ବିଷୟରେ କିଛି ଜାଣିନଥିବି ସେ ଯୋଉ ଜାଗା କହିବୁ ସେଇ ଜାଗାରେ ଗୁଗଲରୁ ଅଣ୍ଡାଳି ଘୋଷ ସେିିବଷା ଦ ଆସଇରା